ହ୍ୟାଲୋ।
ହଁ କୁହ।
କଣ କରୁଥିଲ?
ମୁଁ ଏ ବସିଥିଲି ଆଉ।
ବର୍ଷା ହଉଚି ନା?
ବର୍ଷାଟା ନା ହଁ ହେଇକି ଛାଡି ସରିଲାଣି ଆମ ଆଡେ।
ଓହୋ ଇଆଡେ ତ ଜୋରେ ବର୍ଷା ଆଉ।
ଓହୋ ତମ ଆଡେ କଣ ବର୍ଷା ହଉଚି ନା ଛାଡିକି ହେଇସାରିଲାଣି?
ହଁ ହଉଚି ଏବେ ଟିକେ ଟିକେ ବେଶୀ ଜୋରରେ ହଉନି କି କମ ହଉନି ମଝିଆ ମଝିଆ ହଉଛି ଆଉ।
ଓହୋ। ଗରମ ଟା କେ କେମିତି ହଉଚି ତମ ଆଡେ?
ଖରା ଜୋର ହେଇଥିଲା ଗରମ ବି ଜୋରେ ହଉଥିଲା ପୁଣି ବର୍ଷା ହେଲା। ଏଇତ ପାଗ ଏମତି। ସବୁ ଦିନ ଚାରିଟା ବେଳକୁ ବର୍ଷା ପବନ ଉଠଉଚି, ମେଘ ହଉଚି। ଏସ ଖରା ବେଳୁ ସକାଳୁ ସକାଳୁ କଣ ଖରା ଯେ ତାତି ଖରା ଦଉଚି।
ଏଇ ତ ଚାଲିଚି ଏମିତି କେତେ ଏଇଠି ଦଶ ଦିନ ହେଲାଣି ଏମିତି ହଉଚି ଆଉ।
ହଁ ବର୍ଷା ଟା ଉଠେ କିନ୍ତୁ ହୁଏନି।
ଉ ହୁଁ।
ହଉ ହଉ।
ଏଇ ବର୍ଷା ପା ହେଇକି ଆଉ ଦିନେ ଟିଉସନ ରୁ ପୁଅକୁ ଆଣିବାକୁ ଯାଇଚି ଏତେ ବର୍ଷା ହେଲା ଯେ ସେ ଯୋଉ ଶବ୍ଦ ସେ ଯୋଉ ବ ସା। ଗାଡି ଚଲେଇ ହେଲାନି ମୁଁ ପୁଣି ବାଧ୍ୟ ହେଇକି ରହିଲି ଜଣଙ୍କ ଘରେ ହେ କହିକି ବା ଗଲା। ଆମେ ହେଇଠି ରହିଲୁ। ଘଣ୍ଟେ ଭଳିଆ ରହିଲୁ ବର୍ଷା ପୁଣି କମିଲା ଅନ୍ଧାର ହେଇଗଲା ଆମେ ଗୋଟିଏ ଗୋଟିଏ ଗାଡି ନେଇକି ଏତେ ଧୂଳି ପବନ ଗାଡି ଟୋଟାଲି ଚଲେଇହେଲାନି। ପୁରା ଧୂଳି ତାପରେ ପରେ ବର୍ଷା ପୁରା ଓଦା ବି ହେଇଗଲୁ ଆମେ। ଇଏ ସବୁ ଇଏରେ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
ଏବେ ପା ଏଇ ଦି ଦିନ ପୂର୍ବରୁ ଏମିତି ହେଇଥିଲା। ଘରେ ସମସ୍ତେ ବ୍ୟସ୍ତ।
ହଁ ଯୁଆଡେ ବି ଯିବ ଆଉ। ହୁଁ ବର୍ଷା ଦିନ ନୁହଁ ଏଇ ଟା ତ କାଳବୈଶାଖୀ ଯୋଉ ଆସୁଚି ଥରେ ଥରେ
ତ ଏଇଭଳିଆ ଅସୁବିଧା ବି ବେଳେବେଳେ ଫେସ୍ କରିବାକୁ ପଡୁଛି ନା। ତ ଗାଡିରେ ଡିକି ତଳେ ର ରଖିଦେଇଥିବ ରେନିକୋଟ ଟା। ହେଲମେଟ ନେଇକି ଯାଇଥିଲ?
ନା ଟ୍ୟୁସନ ଯାଏ ତ ଏଇଠି ଗୋଟେ କିଲୋମିଟର ପଳାଏ ଏନେ ରେ ନୁହେଁ ସାଇଟ ରୋଡରେ
ଓହୋ ସେଇଆ ବେଳେ ବେଳେ । ବର୍ଷା ବା ସଡନ ଆସିବ।
ଏତେ ଘରେ କହୁଥିଲେ ଯା ନା ବର୍ଷା ଟା ଉଠଉଚି ମୁଁ କହିଲି ଛୁଆ ଟା ରହିବ ଟିୟୁ ମନ ଟା ଭଲ ଲାଗିବନି ମୁଁ ନେଇ ଆସେ ଘରକୁ ପଳେଇ ଆସିଲେ ଯାଏ। ସେଇଠୁ ସେତିକି ଆମେ ଆସିପାରିଲୁନି ଖାଲି ଗୋଟେ ସେକେଣ୍ଡ ପାଇଁ ରହିଲି ହେ ଦୋକାନରୁୁ ସେ ଆଣିବାର ଥିଲା। ସେତିକି ସମୟ ଭିତରେ ତ ଏତେ ବର୍ଷା ପବନ ଯେ ଓଦା ହେଇ ବାଲି ହେଇ ଜଣକ ଘରେ ବି ଆଉ ବସି ବି ହବନି ଏତେ ଓଦା ହେଇଚୁ ନା ଆମେ। ସେଥିପାଇଁ ଠିଆ ହେଇକି ରହିଲୁ କେତେ ସମୟ ଠିଆ ବି ହେବୁ। ଓଦା ହେଇକି ପାଣି ବୋହୁଚି ଭାରି ସମସ୍ୟା ସେଥିପାଇଁ ଏଇ ଚାରି ଟା ବେଳେ ବର୍ଷା ଉଠେଇଲେ ବି ଆଉ ଟିଉସନ ନେଇକି ଯାଉନି ତାକୁ ଛାଡିବାକୁ। ହଇରାଣ ହବାକୁ ପଡୁଚି କୋଉ ତାକୁ ଟିକେ ଶବଦ ଥଣ୍ଡା ହେଇଚି
ଟିକେ ରହିଯିବ ବର୍ଷ ଟା ଛାଡିଲା ପରେ ପଛିକା ଯୁଆଡ଼େ ଯିବ। ନହେଲେ ଯୁଆଡେ ବି ଆସିବାର ଥିବ ବର୍ଷା ଛାଡିଥିବ ଆ
ନାଇଁ ସ କାଳୁ ଉଳି ଆସିବ ଯୁଆଡେ ଯିବା ଆସିବା ଯାହା ଭଲ ମନ୍ଦ କରିବ ସବୁ ମର୍ଣିଂ ଆୱାର। ସେଇ ସେକେଣ୍ଡ ଆୱାର ରେ ବର୍ଷା ପବନ ଖରା ଦିନ। ଟୋଟାଲି କୁଆଡେ଼ ଯିବା ଆସିବା କରିହବନି ନାଇଁ ରଜ ପର୍ଯ୍ୟନ୍ତ ସ ସେମିତି କରିବ ପାଗ।
ହଁ ତାପରେ ବି ଯୋଉ ଗରମ ହଉଛି ବର୍ଷା ଦିନେ ଦିନେ ନହେଲେ ବି ଲୋକ ପୁରା ସଂଷ୍ଟ୍ରୋକ ରେ ଲୋକ ମରି ଯାଉଚି ଫେରେ କିଏ ଝାଡା ହଉଛି ତ
ହଉଛି ସେଇଆ ସନଷ୍ଟ୍ରକ୍ ରେ ବା ସେପଟେ ଢେଙ୍କାନାଳ ଡିଷ୍ଟ୍ରିକଟ ର ଗୋଟେ ଗଁନ୍ଦିଆ ର ଜଣେ ଆର ଆଇ ନା କଣ ଏମିତି ସେ ଚାଲିଗଲେ ଏଇ ସଂଷ୍ଟୋକ ରେ କେବଳ ହାର୍ଟଚୋକ ହେଇଯାଉଚି କାହର ମାନେ ଯାହାର ଯଦି କିଛି ଡିଜିଜ କିଛି ଅଲଗା ରହୁଛି ସେମାନେ ତ ସହି ପାରୁନାହାନ୍ତି ନା।
ହଁ ଅତିଶୟ ଗରମ ହଉଚି ନା ଏଇ ବର୍ଷ। ସବୁବର୍ଷ ଠାରୁ ରେକର୍ଡ ଓଡ଼ିଶାର
ହଁ ଥାର୍ଟିଏଇଟ୍ ପଳଉଚି ଆଉ
ଲୋକ ପୁରା ଅସ୍ତବେସ୍ତ ହେଇଯାଉଚନ୍ତି। ଆମର ଟିକେ ନଦୀ କୂଳିଆ ଲୋକ ନା ଆମେ ନଦୀ ପା ଖରେ ପୁରା ଆମ ଗାଁ ତ ସେଥିପାଇଁ ତ ଏପଟେ କଣ କି ଗଛ ମୟ ଆମ ଏଠି
ପୁରା ବହୁତ ସାରା ଗଛ ନଡ଼ିଆ ବଗିଚା ପୁରା ଗାଁ ଟାଁଙ୍କ ନଡ଼ିଆ ଗଛ ଅଛି। ତଥାପି ବି ଆମ ତ ଗରମ ହଉଚି। ତ ଯୋଉ ଗାଁ ରେ ବେଶୀ ଗଛ ନଥିବ କି ନଈ କୁଳିଆ ଜାଗା ହେଇନଥିବ ବଜାର ଟାଉନ୍ ଜାଗାରେ ତାମାନେ କେତେ ଗରମ ହଉଥିବେ। ସେଠିକା ଲୋକ କୋଉ ଭଳିଆ ମାନେ ହ ହଇରଣ ଟା ହଉଥିବେ ଏ ଯୋଉ
ହଁ ପାହାଡ ଜାଗା ସେଠି ତ ପବନ ସନ୍ଧ୍ୟାବେଳେ ଟିକେ ହେଲେ ହବ ନହେଲେ ନାହିଁ ସେ ଯୋଉ ତାତି ଗରମ ଗୋଟିକିଆ ଘର ସେ ଘର ଖାଲି ତାତି ଯାଇକି ଜଳି ଯାଉଥିବ। ବିନା ଏସି ରେ ଲୋକମାନେ ପୁଣି ରହୁଛନ୍ତି ନା ଆଉ କେତେ କଷ୍ଟ ବୋପା ମା।
ହୁଁ। ତାପରେ ଏଇ ଯୋଉ ଖରା ଦିନରେ ଏଇ ଯୋଉ ଗ୍ରୀଷ୍ମ ଋତୁରେ ବି ଆମର କଣ କହିିଲ ଘମିର ଘମିର ଯୋଉ ଅତିଶୟ ଗରମ ହଉଚି ମାନେ ଦେହରେ ଘମିର ବାହାରେ ଯୋଉ ଘମିର ବି ବାହାରିବ ଯୋଉ ବହୁତ ପୂରା ଘମିର ମୁଁ କନି ଆହୁରି କଷ୍ଟ ଦଉଚି ହେଲେ କୁଣ୍ଡେଇ ହେଇକିନା ପୁରା ମଳିଚନ ଛାଡିଗଲା ବେଳକୁ ପୋଡୁଚି ଟିକେ ଝାଳ ଲାଗିଗଲେ ବି ପୋଡିବ। ଖାଲି ପାଉଡର ପକେଇକି ଫ୍ୟାନ ତଳ ଟିକେ ବସିବ ଯଦି ଟିକେ ଶାନ୍ତି ଲାଗିବ। ଆଉ ଫ୍ୟାନ ତଳୁ ଆସିବ ମାନେ ତମକୁ ପୁରା ଏରିଟେଡ ଲାଗିବ। ଝାଳ ବୋଉଚି ଯୋଉ ଘମିରରୁ ଆମର ଗୋଟେ ଗୋଟେ ହେଇକି ଆମକୁ ଏମିତି ଲାଗୁଚି। ଯୋଉ ମାନଙ୍କର ଦେହ ସାରା ବହୁତ ସାରା ଘମିର ହେଇଥାଏ ସେମାନେ କୋଉ ଭଳିଆ କଷ୍ଟ ପାଉଥିବେ।
ହୁଁ।
ହୁଁ ବି ସେୟା
ତମର ତ ସେପଟେ ଥଣ୍ଡା ଲାଗେ ମୁଁ ବି ଥରେ ଯାଇଥିଲି କିଛି ଖରା ଦିନ ବୋଲି ଜାଣି ହେଲାନି। ଏତେ ଥଣ୍ଡା ଲାଗୁଥିଲା କିଛି ଜଣା ପଡୁନଥିଲା ଏବେ ଗରମ ହଉଚି।
ନା ଏବେ ତଳ ଘର ତ ସେମିତି ଥଣ୍ଡା ଏଇ ଉପର ଘର ଟିକେ ଗରମ ହଉଚି ଆଉ ରା ତିକି ଟିକେ କମ୍ ଦିନରେ ବହୁତ ଗରମ।
ତୁମର ପା ଏସି ଅଛି।
ଏସି ଲଗଉଚି ଯେ ଅଳ୍ପ ୟୁଜ କରୁଚୁ ଥଣ୍ଡାଟା ଟିକେ ଧରି ଦଉଛି ନା ଥଣ୍ଡା ଦେହ ତ
ହ
ତାପରେ ବର୍ଷା ଟା ବି ଅଛି ଅଛି ଦିନେ ଦିନେ ହେଇଯାଉଚି ନା।
ହୁଁ ହୁଁ।
ଆଉ ଯଉ ଆମର ସଂଷ୍ଟ୍ରୋକ୍ ରୁ ଆମେ ଯୋଉ କିପରି ଆମେ ରକ୍ଷା ପାଇବା କହିଲ। କଣ କଣ ସବୁ ସତର୍କତା ଅବଲମ୍ବନ କରିବେ?
ମୁଇ ପ୍ରଥମତଃ ଯୋଉ ବାହାରକୁ ଗଲାବେଳେ କଳା ପୋଷାକ ଜମା ପିନ୍ଧିବା କଥା ନୁହଁ ସ ତ କଥା ଏଇଟା। ମୁଁ ନିଜେ ଅନୁଭବ କରୁଛି ଘରେ ଯୋଉଦିନ ଟିକେ ନର୍ମାଲ ଶାଢୀ ୟେଲୋ କି ହ ହ୍ୱାଇଟ୍ ପିନ୍ଧୁଛି ସେଦିନ ବହୁତ ମାନେ ସ୍କିନ୍ ଠିକ ଠାକ ଲାଗୁଛି ଯୋଉ ଦିନ କଳା ଶାଢୀ ପିନ୍ଧିଥିବି ସେଦିନ ବହୁତ ଗରମ ହୁଏ ମତେ ମାନେ ମୁଁ ନି ଜ ଅନୁଭୂତି ଏଟା ବାହାରକୁ ବି ଯାଇଥିବ କଳା ପିନ୍ଧିଥିବ ପ୍ରଥମ ପୃଷ୍ଠା କହ। ଖତ୍ ମାନେ କପଡା କ୍ କଟନ କପଡ଼ା ପିନ୍ଧିବ ପ୍ରଥମ କଥା ଦ୍ୱିତୀୟରେ ପାଣି ସ ପିସେଣ୍ଟ ପିଉଥିବ ଜଳୀୟ ଅଂଶ ଖରାଦିନେ ଦେହରୁ ନକମିବା ଦରକାର। ଏଇ କେବଳ ଜଳୀୟ ଅଂଶ କମି ଯାଉଛି ସେ ଏତେ ଖରା ହଉଛି ନା। କେତେ ଆଉ କଣ ଖାଇବା ପିଇବା ଏ ପଖାଳ ପଖାଳ ଖାଇବା କଥା ନା ଏବେ ଟି ଗରମ ଭାତକୁ ଛାଡିକି ଗୋଟେ ଟାଇମ ଯାହାହେଲେ ବି ପଖାଳ ଟିକେ ଖାଇବା କଥା ଦହି ଯେତେ କାକୁଡି ଏତେ ପାନୀୟ ଦ୍ରବ୍ୟ ଜାତୀୟ ଜିନିଷ ଗୁଡା ଗୁଡା ବି ଏ କୋଲ୍ଡଡ୍ରିଂକ୍ସ ଫୋଲ୍ଡଡ୍ରିଂକ୍ସ ପିଇବା କଥା ନୁହଁ ଜମାରୁ ବି। ସେଗୁଡା ପିଇଲା ବେଳକୁ ବେଶୀ ଦେହ ଖରାପ ହେଇଯାଉଛି। ନର୍ମାଲ
ନା ଦେହ ପାଇଁ ଟୋଟାଲି ଭଲ ନୁହେଁ ସେରା।
ହୁଁ। ଏଇ ସବୁ ଇଏ ଛତାକୁ ନେଇକି ଯିବ ପାଣି ବୋତଲ ଗାମୁଛା ଓଦା କରିକି ନବ ଖରା ଯେ ଭଳିଆ ହୋଉଛି ନନେଲେ ଏ ସବୁ ଜିନିଷକୁ
ହୁଁ ଖରାଦିନେ ଘରୁ ବାହାରିବୁ ମାନେ ସାଙ୍ଗରେ ଗୋଟେ ପାଣି ବୋଟଲ ତ ରଖିଥିବ।
ଆଗ ପାଣୀ ବୋଟଲ ନବ। ସେ ବି ଏମିତି ନୁହେଁ ଯେ ପ୍ଲାଷ୍ଟିକ ବୋଟଲ ତାକୁ କ୍ କପଡ଼ା ଫପଡ଼ା ଗୁଡେଇ କି ତାକୁ ଓଦା କ୍ ଓଦା ରହିବା ଦରକାର ଯେମିତିକି ପାଣି ଥଣ୍ଡା ଥିବ ନହେଲେ ସେ ଗରମ ପାଣି ପିଇକି ଲୋକଙ୍କ ଆହୁରି ଦେହ ଖରାପ ହେଇଯିବ। ତରଳ ଝାଡା ହେଇଯାଉଛନ୍ତି ଲୋକ।
ହୁଁ। ଖରା ଦିନରେ ତ
ଆ ସବୁ ଜିନିଷକୁ ଜଗିବାକୁ ପଡିବ ଆଉ। ଚପଲ ଆମେ ଚପଲ ବି ପିନ୍ଧିବା ତାକୁ ବି ଦେଖିବା।
କିଛି ଲୋକଙ୍କୁ ତ ତରଳ ଝାଡା ହୋଉଛନ୍ତି ଏତେ ଝାଡା ହୋଉଛନ୍ତି ଯେ ପୁରା ସାଲାଇନ୍ ଲାଗିିକିନା ଆଡମିସ ସନ୍ ହୋଉଛନ୍ତି ମେଡିିକାଲରେ।
ହଁ ଏଇ ଗରମ ଯୋଗୁ ଖାଇବା ଏପଟ ସେପଟ ହେଇଯୋଗୁ ହଁ।
ଡ଼ା ବି ହେଇସାରିଲା ପରେ ତାଙ୍କର ଆଉ ବଳ ବି ପାଉନାହାନ୍ତି ସେ ପାଉନି ଯେ ଉଠିକି ଚାଲି ବି ପାରୁନାହାନ୍ତି।
ହଁ ଯିଏ ଟିକେ ଦୁର୍ବଳ ଲୋକ ସେ ପଡିଯାଉଛନ୍ତି ପା ହୁଁ।
ଆଉ ଯୋଉ ମାନଙ୍କୁ ସନଷ୍ଟ୍ରୋଗ ହୋଉଛି ସେ ଯଦି ବାଟରେ ଯାଉଥିବେ କୋଉଠି କାହାକୁ ହବ ମାନେ ଭାରି ଜାନିଶ କେହି ଯଦି ନ ଦେଖିପାରିବେ। ସେଥିପାଇଁ ଆମର ଆମ ଘର ଖାଦ୍ୟ ବେଳ ଆମେ କେହି କୁଆଡେ ଯାଉନ ଆମର। ବାରଟା ପରେ ଆମର କାହାର କୁଆଡେ ଯିବାର ନାହିଁ।
ହଁ ସେଇଟା ହେଲା ପ୍ରଥମ କଥା ହେଲା ଘରୁ ଆଉ ବାରଟା ପରେ ବାହାରିବନି। ଚାରିଟା ପରେ ବାହାରିବ। ଘର ବାହାରୁ ଏଗାରଟା ବାରଟା ଭିତରେ କାମ ସାରିକି ଆସିକି ଘରେ ରହିବ। ଏଇଟା ପ୍ରଥମେ ଜଗିବାକୁ ପଡିବ। ଖରାବେଳେ କୁଆଡେ ଯିବାର ହିଁ ନାହିଁ ବାହାରକୁ। ବାହାରକୁ ଗଲେ ତ ଅସୁବିଧା ଖରାଟା ପଡିବ।
ହଁ। ଆମର ପ୍ରଧାନମନ୍ତ୍ରୀ ବି କହିଦେଇଛନ୍ତି ନା ଆମର ଘରୁ ବାହାରିବନି ବାରଟା ପରଠୁ ଚାରିଟା ସାରି।
କୁ ଜଗିବ ଛୁଆଙ୍କୁ ନେଇକି ବାହାରକୁ ଗଲେ ସ୍କୁଲ ଫୁଲ ଖୋଲିଲା ପରେ ଟିକେ ତାକୁ ଜ ଗିକି ରଖିକି ଛୁଆକୁ ଥିବ ମୁଁ ବି ଆକୁ ଟିକେ ଦେଖେ ପାଣି ସଫିସିଏଣ୍ଟ ପେଉଥିବ ଛୁଆକୁ। ମୁଁ ବି ସେଇଆ ସମସ୍ତେ ଆଉ କଣ କରିବି। ପାରିବା ଯାହା ଲେଖା ନିହାତି ଲେଖିଥିବ ଆଉ ଜଗିକି ଚଳିବା ଆଉ କଣ କରିବା।
ହଁ ତମକୁ ଯ ଜୀବନ ଯୋଉ ଖରା ହଉଛି କୁଆଡେ ଜୀବନ ହି ଖରା ବେଳେ ବାରଟାରୁ ଚାଟା ଭିତରେ ଘରେ ରହିବାକୁ ଚେଷ୍ଟ୍
ନାଇଁ ଆମେ ଖରାବେଳେ ମାର୍କେଟିଙ୍ଗ୍ ଭଲ ମନ୍ଦ ହେଲେ ସନ୍ଧ୍ୟା ବେଳେ ଯାଉ ଆଉ ଖରା ମରିକି ଲୋକ କଣ ଘରୁ ବାହାରୁଛନ୍ତି ଖରାଦି ବ ଦୋକାନ ବଜାର ବା ସବୁ ବନ୍ଦ ମୁଁ ଯେବେ ଯାଉଛି ଦେଖୁଛି ଦୋକାନ ବଜାର ପୁରା ବନ୍ଦ କିଛି ଖାଇବାକୁ ବା ଜଳଖିଆ ମିଳୁନି ଚା ଚା ଛୁଆ ଚାଟା ବେଳେ ଖାଇବାକୁ ଯାଉଛନ୍ତି। ଗୁପଚୁପ୍ ବାଲା ଗୋଟେ ନଥିବ କେହି ହିଁ ରହୁନାହାନ୍ତି ସବୁ ସନ୍ଧ୍ୟା ଘୁ ଚପ ଗଡେଇ ଆଉ ଆଚ୍ଛା ହଁ ହଁ ହଁ। ରଖ।